କଣ କରୁଥିଲ।
ବସିଥିଲି ଆଉ।
ଆଉ ତମେ ଆଜି କଣ ସବୁ ରୋଷେଇ କରିଛ ସବୁ।
ରୋଷେଇ ଏଇ ଆମର ଆଜି ରୋଷେଇ ଆମର ହେଇନି ଆମର କିଣା ହେଇକି ଆସିଲା ଆମ ଦେହଟା ଟିକେ ଭଲ ଲାଗିଲାନି କିଣା ହେଇକି ଆସିଲା ରୁଟି ତରକାରୀ ଆସିଲା ବରା ପିଆଜି ଆଳୁଚପ ପକୁଡ଼ି ସବୁ ଆସିଲା।
ଓହୋ ଆଉ ତମ ଦେହ କଣ କେମିତି କଣ ଦେହ ଖରାପ ହେଇଥିଲା।
ଦେହ ଟିକେ ଯୋଉ ଦୁର୍ବଳ ଦୁର୍ବଳ ଲାଗୁଛି ଆଉ ବ୍ଲଡ଼ ଟି ଟିକେ କମ୍ ଅଛି ରକ୍ତ କମ୍ ଅଛି ସେଇଥିପାଇଁ ଦୁର୍ବଳ ଲାଗୁଛି ଆଉ।
ଓହୋ ଆଉ ତାହେଲେ ଶୁଣ ମୁଁ କିଛି କହୁଛି ସେଇ ତମ ଶରୀର ଉପରେ କିଛି କହୁଛି ତମେ ସେଇଟା ଶୁଣିକି ସେଇଭଳି ଭାବରେ ନିଜ ଶରୀରର ଟିକେ ଦାୟିତଵ ନବ ତ ପ୍ରଥମ କଥା ହେଲା ଶରୀର ଆମର ଅସୁସ୍ଥ ହୁଏ ଦିଟା କାରଣ ଯୋଗୁ ଗୋଟେ ହେଲା ମନ ଯୋଗୁ ଗୋଟେ ହେଲା ଖାଦ୍ୟ ଯୋଗୁ ପ୍ରଥମ କଥା ହେଲେ ମନକୁ ଆମ ସବୁବେଳେ ସୁସ୍ଥ ରଖିବାକୁ ପଡିବ ଆଉ ମନକୁ ଖୁସି ରଖିବାକୁ ପଡିବ। ମନକୁ ଗୋଟେ ଭଲ ବାତାବରଣରେ ମନକୁ ରଖିବାକୁ ପଡିବ ହେଲେ ମନ ଆମର ଖୁସି ରହିବ ଆଉ ସେକେଣ୍ଡ। ମାନେ ଦ୍ଵିତୀୟ କଥା ହେଲା ଖାଦ୍ୟ ଦ୍ଵାରା ଶରୀ ସୁସ୍ଥ ରହିବ ଖାଦ୍ୟ ଦଵାରା ଶରୀର ସୁସ୍ଥ ରହିବ ମାନେ ଆମକୁ ସୁଷମ ଖାଦ୍ୟ ଖାଇବାକୁ ପଳିବାନ ରକ୍ତ ଟିକେ ଆମର ଇ ରକ୍ତ ହୀନତାର ବିଭିନ୍ନ ପ୍ରକାରର ଆମକୁ କିଛି ମାନେ ରୋଗର ଲକ୍ଷଣ ଦେଖାଯାଏ ତେଣୁ ଆମକୁ କଣ କରିବାକୁ ପଡିବ ନା ଆମକୁ ପ୍ରତ୍ୟେକ ଦିନ ଅ ମାନେ ଖାଦ୍ୟରେ ଅ ଶାଗ ଜାତୀୟ ଖାଦ୍ୟ ଖାଇବାକୁ ପଡିବ ଯାହା ଖିସମିଶ ଖାଇବାକୁ ପଡିବ ଅ ତାପରେ ଡାଳିମ୍ବ ଖାଇବାକୁ ପଡିବ ଆଉ ବିଟ ଜୁସ୍ ତାକୁ ପିଇବାକୁ ପଡିବ ଏଇଟା ହେଲା ମାନେ ଟିକେ ଦି ପ୍ରତ୍ୟେକ ଦିନ ଖାଦ୍ୟରେ ଅଧିକ ରଖିବା ତାହେଲେ ଆମକୁ ରକ୍ତହୀନତା ରୋଗ ହେବ ନାହିଁ ପ୍ରଥମ ଦ୍ଵିତୀୟ କଥା ହେଲା ତୃତୀୟ କଥା ହେଲା ସବୁ ସବୁ ଯୋଉଟ ଋତୁନ ପନିପରିବା ଫଳମୂଳ ଖାଇବାକୁ ପଡିଯିବ ଯାହା ଫଳରେ ବି ଆମ ଶରୀରର ଯାହାବ କିଛି ଆବଶ୍ୟକୀୟ ମାନେ ଭିଟାମନ୍ ହଉ ଯାହାବ କିଛି ଆବଶ୍ୟକ ଶରୀର ପାଇଁ ସେ ସୁ ମାନେ ଖି ତମେ ସେଇ ଉପରେ ମାନେ ପନିପରିବା ସନ୍ତୁଳା ଡାଲମା ସିଜା ଏଇ ସବୁ ଖାଇବାକୁ ପଡିବ। ହେଲେ ସେଇଭଳିରେ କାମ ଗୋଟେ ର ମାନେ ତମେ ତାଲିକା ପ୍ରସ୍ତୁତ ସେଭଳି ଭାବରେମେ ଖାଦ୍ୟକୁ ଗ୍ରହଣ କରିବ ହେଲେ ତମ ପ୍ରକାର ରକ୍ତହୀନତା ମୁଣ୍ଡ ବୁଲେଇବା ଏସବୁ ରୋଗ ଆମେ ମାନେ ନିଶ୍ଚିନ୍ତ ରହିବ ଦୂରେଇ ରହିବା ଆଉ ମତେ ଗୋଟେ କଥା ଦେ କହ ତୁମେ ସବୁଦିନ ଖାଦ୍ୟରେ ଯାହାବି ରୋଷେଇ କରୁଛ ସେ କଣ କୋ କଣ କେମିତି କଣ ଖାଉଛ ସେ ବିଷୟରେ ଟିକେ ସବିଶେଷ ବିବରଣୀ କୁହ
ମୁଁ ସକାଳୁ ଜଳଖିଆ ଖାଏ କେଉଁଦିନ ସୁଜି ଉପମା କେଉଁଦିନ ପିଠା କେଉଁଦିନ ରୁଟି ପରଟା ଏମିତି ଖାଏ ତାପରେ ଖରା ବେଳେ ଖାଏ ଭାତ ଡାଲି ତରକାରୀ ଏମିତି ଖାଏ ତାପରେ ସେ ଚାରିଟା ରାତିରେ ରୁଟି ଖାଏ ତରକାରୀ ଭଜା ଖାଏ ନହେଲେ କହିଲ ପରଟା ଖାଏ ଆଉ ସନ୍ଧ୍ୟା ବେଳେ ଟିକେ ଜଳଖିଆ ଆମର କିଣା ହେଇକି ସେ ଖାଏ ଆଉ ସକାଳୁ ଚା ପିଏ ଥରେ ଦିଥର ଚା ପିଇଦିଏ ସନ୍ଧ୍ୟା ବେଳକୁ ଟିକେ ଥରେ ଚା ପିଇଏ ଆଉ।
ହ ଆଉ ତାହେଲେ ଯୋଉ ତୋମେ ଯୋଉ ଅ, ଉପ୍ ଉପମାକର ସେଇ ଯୋଉ ତୋମେ ଅ, ମାନେ କର ତା ସହିତ ତରକାରୀ ବି କରୁଥୁବ, ସେଇ ଯୋଉ ସୁଜିରେ ମାନେ କେମିତି ପନିପରିବା ପକେଇକି କର? ନା ଖାଲି କର ସେଇ ବିଷୟରେ ମୋତେ ଟିକେ କିଛି ଧାରଣା ଦିଅନ୍ତୁ।
ଆ, ସୁଜି ଉପମା ଯୋଉ କରେ, ମୁଁ ଉପମାରେ ମୁଁ ଉପମା ସୁଜିରେ ଟିକେ ପକାଏ ମୁଁ ବେଶୀ ପରିବା ପକାଏନି। ଏଁ, ଆମର ଆମ ବାବୁ ବେଶୀ ପରିବା ପକେଇଲେ ଖାଆନ୍ତିନି। ମୁଁ ପ-ସୁଜି ଟାକୁ ଭାଜିଦିଏ। ଭାଜିକି ର ଖିଲା ପରେ ମୁଁ ଟିକେ କଡେଇରେ ତାପରେ ତେଲ ଘିଅ କି ତେଲ ପକେଇକି କଞ୍ଚା ଲଙ୍କା ହଉ ବା ଶୁଖିଲା ଲଙ୍କା ପକେଇ ଟିକେ ସୋରିଷ ପକେଇ ବୃସମ ପତ୍ର ପକେଇ ତାପରେ ଗାଜର ଟିକେ ସେଅଁ, ଅଳ୍ପ ଟିକେ ବେଶୀ ଗାଜର ପୁଡେନା ଅଳ୍ପ ଟିକେ ଗାଜର ପକାଏ। କାଟିକି ଟିକେ ବୁ ଟ ଡାଲି ଟିକେ ପକାଏ ଆଉ ସିମେଇ ଅଳ୍ପ ଦିଟା ପକାଏ। ପକେଇକି ତାକୁ କଣ ଭାଜିକି ତାପରେ ପାଣି ଦେଇଦିଏ। ଲୁଣ ଟିକେ ଦେଇକି ଆଉ ହଳଦୀ ଏତେ ଦିଏନି ପକ୍ ଦେଇଦିଏ ଦେଇକି ଟିକେ ଚିନି ଦେଇକି ତାକୁ ପାଣି ଦେଇଦିଏ। ସେ ଫୁଟିଲା ପରେ ସୁଜିକି ପକେଇକି ମୁଁ ମୁଁ ଉପମା କରିଦିଏ। ଏତେ ଏଇ ଉପମା ଟା ଆମ ବାବୁ ଖାଆନ୍ତି। ମୁଁ ଏମିତି ଉପମା ଟା କରେ ଆଉ ଦିନେ ଦିନେ ସେମିତି ସବୁ ପରିବା ପକାଏ। କିନ୍ତୁ ଏତେ ଏମିତି କଲେ ଆମ ବାବୁ ଖାଆନ୍ତି। ଏମିତି ପ୍ରାୟ ସମୟ କରେ ମୁଁ
ଓହୋ! ଯା ହଉ ଆଉ ଗୋଟେ ମୁଁ ଗୋଟେ ଏବେ ଦେ କହୁଥିଲି ଯେ ଆମେ ମାନ ଯୋଉ ସଖାଳର ଜଳଖିଆ ସବୁ କରୁଚେ। ଗୋଟେ ଏଇ ପ୍ରକାରର ଗୋଟେ ଜଳଖିଆ ମୁଁ ତୋମକୁ କହିବି ତୁମେ ସେଇଭଳି ଭାବରେ ସେ ଜଳଖିଆ ସେଟା ଯଦି ଜାଣିଥିବ ତ ଭଲ କଥା। ଯଦି ସେଇଟା ଉପରେ ଧାରଣା ନାହିଁ। ସେଇଭଳି ଭାବରେ କରିଲେ ବହୁତ ମାନେ ଆମେ ଭିଟାମନ୍ ଆମ ଶରୀର ପାଇଁ ପାଇବା। ସେଇଟା କେମିତି ନା ଅଁ, କଣ କର ଗୋଟେ କଡେଇ ହଉ ବା ପ୍ରେସର୍ କୋଉଠୁ ଆଣିବି ପରିଷ୍କାର ଭାବେ ସେଥିରେ କିଛି ପାଣି ଦବ, ଆଉ ସେଥିରେ କିଛି ଲୁଣ ପକେଇଦବ। ସେଥିରେ ମାନେ ସବୁ ପ୍ରକାର ଗ୍ରୀନ୍ ପନିପରିବା ଯାହାବି ସବୁଜ ପନିପରିବା ସବୁ ଥିବ ପାଖରେ ସବୁ ପନିପରିବାକୁ ଧୋଇକି କାଟିକି ଅଁ, ଗୋଟେ ତାଟିଆ ହବ ମାନେ ଅଟା ଅନୁଯାୟୀ ଆମକୁ କରିବାକୁ ପଡିବ ନା। ତାକୁ ପକେଇବା ଏ କଣ ସବୁ ପକେଇବା କହିଲେ, ଏଇ ସବୁ ବିଭିନ୍ନ ପ୍ରକାରର ପ- ମାନେ ଅ, ଯୋଉଟା କି ସେଠି ଟି କିଏ ମାନେ ମୋ ରାଗ ବେଶୀ ତ ହବନି। ନହେଲ ଗୋଲମରିଚ ଗୁଣ୍ଡ ଟିକେ, ଏ ଲୁଣ ଆବଶ୍ୟକ ଅନୁଯାୟୀ। ଆଉ ଏ ସବୁ ପ୍ରକାର ପନିପରିବା ଧୋଇକି ତାକୁ ପକେଇବା। ପକେଇ ସାରିଲା ପରେ। ତାକୁ କଣ କରିବା ନା ଅ, ପ୍ରେସର କୁକୁର୍ ହେଲେ ତାକୁ ବସେଇ ଦବା ସିଟି ଦେଇକି। ତାପରେ ଯେତ ସେ ସିଟି ଦେଇି ସାରିବ। ସିଟି ଦବ ତାକୁ ଆମେ ଖୋଲିଦବା। ଖୋଲିଦବା ସେ ଥଣ୍ଡା ଯିବ। ଆମେ ଏମିତି ଅଟା ଦଳୁଚେ, ସେ ସବୁ ପ୍ରକାରର ଶାଗ, ପନିପ ରେ ପକେଇକି ଯେତେବେଳେ ସେଉଡା ହେଇଥିବ, ସେ ସବୁକୁ ସେଟା ତ ପୁରା ବଢିଆ ସିଜି ଯାଇଥିବ। ଲୁଣ ପଡି ଥିବ, ତାକୁ ସେଇ ଅଟା ବଳାରେ ଅଟା ସଂ କରି ସେଇ ଯୋଉ ଦଳା କୁ ଚକଡିବା। ଚକଡି ସୁନ୍ଦର ଭାବରେ ଆମର ଗୋଟେ ଅଟା ଦଳା କରି, ତାକୁ କଣ କରିବେ ରୁଟି କରନ୍ତି ସେମ ଦେଇକି ରଖିବେ ତ ଯାହା ମାନେ ତଡକା ହଉ ଉପମା ଖାଇବ ତୋମ ଇଏରେ ମାନେ ତମେ ଏ ଯୋଉ ଖାଇବା ଖାଉଚ। ସେମିତି କରିକି ଖାଇବ। ଆଉ କଣ ତୋମେ ଗୋଟେ ଭଲ ରୋଷେଇ ଜାଣିଛ ମୋତେ ଟିକେ କହୁନ?